ହଁ କଣ କରୁଥିଲ?
ବସିଛେ ଆଜ୍ଞା! କୁହନ୍ତୁ ।
ଆଉ ରଥଯାତ୍ରା କେମିତି ଚାଲିଛି। ରଥ ତିଆରି କାମ କେମିତି ଚାଲିଛି ପାରଳାଖେମୁଣ୍ଡିରେ ।
ଚାଲିଛି ପୁରୁଣା କାଠ ନୂଆ କାଠ ଏଯା ସବୁ ଇଏ କରିକି କାରିଗର ଯା ବଷିକି କାମ ମ କରୁଛନ୍ତି ।
ଏବେ କଣ ତିନିଟା କୁ ତିନିଟା ରଥ ଯା ଯାଉଛି ନା?
ହଁ! ଏଥର ତିନଟା ଯାଉଛି ବଲଭଦ୍ର, ସୁଭଦ୍ରା
ଜଗନ୍ନାଥ, ଓ ହୋ। ଆମ ମାଲକାନଗିରିରେ ଦିଟା ହିଁ ରଥ ଯାଉଛି । ମାନେ ସବୁ ବର୍ଷ ଦିଟା ହିଁ ଯାଉଛି । ଗୋଟେ ବଡ ରଥ ଆଉ ଗୋଟେ ଛୋଟ ରଥ । ଗୋଟେ ବଡ ରଥ ଲୋକମାନେ ଟାଣିବେ ଛୋଟ ରଥ ଯୋ ଯାଉଛି ସେଇଟା ପିଲା ସ୍ତ୍ରୀ ଲୋକ ଗୁଡାକ ଛୁଆ ଗୁଡାକ ଟାଣିଆ ପାଇଁ ।
ଆଚ୍ଛା ଆଚ୍ଛା।ନ
ସେ ପିଲ କିିଣ୍ଡ ରଜଯାତା ହଁ ଅଲଗା। ସୁଭଦ୍ରା ଯୋଉ ସୁଭଦ୍ରା ରଥକୁ ଆମେ ମାନେ ଟାଣଥିଲୁ ନା।
ଆଛା।
ଝିଅ ଗୁଡାକ ମିସ୍ତ୍ରୀ ସ୍ତ୍ରୀ ଲୋକ ଗୁଡାକ ଝିଅ ଗୁଡା ମିଶି ଟାଣୁଥିଲୁ।
ହୁଁ ହୁଁ ହୁଁ।
ଆଉ ରଥଟାଣୀ ବାକୁ ଯାଉଛ ନା ନାଇ?
ହୁଁ ଯାଉଛି ପ୍ରତି ବର୍ଷ ।
ପ୍ରତିବର୍ଷ ଯାଉଛ ମାନେ ସେଇଠି ରୁହ ନା ଜବ କର ନା ଆଉ କୋଉଠି ଜବ୍ କର?
ନଁ ହଁ ଏଇଠି ଜବ କରେ ୱାର୍କ ଚାଲିଛି ।
ଆଚ୍ଛା । ପୁରୀ ରଥଯାତ୍ରା ଯାଇଛ କେବେ ଦେଖିବା ପାଇଁ?
ନା ।
ତା ଗୋଟେ ଦେଖିବା କଥା ମୁଁ ବି ଯାଇନି ।
ଆଚ୍ଛା ।
ହୁଁ । ବିଗତ ବର୍ଷ ତ କେତେ ଲୋକ ଦୋଳା ଚକଟାରେ
ହୁଁ ସେଇ ସେଇ ଜିନିଷ ଲାଗି ମୁଁ ଯାାଉନି ।
ତ ଏବେ ଗଜପତିରେ କିଏ ଛେରା ଫହରା କରୁଛନ୍ତି? ସେ ରଜା ନାହାନ୍ତି ବୋଧେ? ସେ ମୃତ୍ୟୁବରଣ କଲେ ନା?
ଅଁ ତାଙ୍କର ଝିଅ ହିଁ କରୁଛି ।ଜଣେ ଝିଅ ।
ଝିଅ କରୁଛନ୍ତି?
ହୁଁ ହୁଁ ।
ଛେରା ପହଁରା ତାଙ୍କେ କହୁଛନ୍ତି ଭାବିଲି । ଆଗରେ ରଜା କରୁଥିଲେ ।ମୁଁ ତ ଯାଇନି, କେତେ ବର୍ଷ ହେଲା ରଥଯାତ୍ରା ଦେଖିବାକୁ ଯାଇନି । ବାହା ହବା ଆଗୁରୁ ମାନେ, ମୁଁ ପଢିବା ସମୟରେ ମୁଁ ଯାଇଥିଲି ରଥଯା ତ୍ରା ବୋଧେ।ପୋଷ୍ଟ ଗ୍ରାଜୁଏସନ ଏମ୍ ବି ଏ ଟାଇମ ରେ ହିଁ ତା ପରେ ଆଉ ରଥଯାତ୍ରା ଦେଖିନି, ତାପରେ ତ କରୋନା ଆସିଗଲା, ବାହାଘର ହେଇଗଲା । ବାହାରେ ବାହାରେ ରହିଲି ଆଉ ତ ଯାଇନି। ଦୁଇ ହଜାର ଚବିଶ ରଥଯାତ୍ରାରେ ମୁଁ ମାଲକାନଗିରିରେ ଥିଲି ।ସେତେବେଳେ ମୁଁ ମା ଏନଗେଜ ଦେଖଥିଲି ।
ଆଛା।
ହଉ ତୁ ଯାଇନି ପାଳିଲା କେମତି ରଥ ଯାତ୍ରାର ଯେତେ ହେଲେ ପିଲା ଦିନଠୁ ଦେଖି ଛିନା, ତ ପାରିଲା ଖି ରଥଯାତ୍ରା ଟା ଭଲ ଲାଗେ। ଯେତେହେଲେ ବିଭି- ବିଭିନ୍ନ ପ୍ରକାର ଷ୍ଟଲ ବସେ। କେତେ କଣ, ସେ ବାସନ କୁସନ ର ଜିନିଷ ଯୋଉଡାକ ସଜେଇବା ଜିନିଷ କୁଣ୍ଢେଇ ଗୁଡାକ-
ହୁଁ ହୁଁ।
ଆଉ ଦଳି ଫଳି ସବୁ ବସନେ ନା। ଭଲ ଲାଗେ ।ଯେ ମାଲକାନଗିରେ ଏତେ ମାନେ ହୁଏନି । ଏମିତି ଯାତ୍ରା ହୁଏନି।
ଆଛା।
ପାଳଲା ଖଡି ରେ ବଡ ଧୁମଧାମ ରେ ହୁଏ।
ପାଲାଖେଡିରେ ନା ମାନେ ବହୁତ ଜାଗାରେ ଏବେ ତିନିଟା ରଥ କ ବହୁତ ଜାଗାରେ। ମୁଁ ଜାଣିବାରେ ପୁରୀରେ ଗୋଟେ ଚାଲେ, ଆଉ ଗୋଟେ ଏଇଠି ହିଁ ଚାଲେ ଯୋଉଟା କି ତିନିଟା ରଥ ଚାଲେ । ଡାକିବେ ସୁଭଦ୍ରା, ବଳ ପଛକୁ ଜଗନ୍ନାଥ, ତାପରେ ମୀନା ବଜାର ଏଠି ସ
ହୁଁ।
ଏ ସବୁଯାକରୁଛ ସେତ ପଡେ। ଅଧିକା ଜିନିଷ ପତ୍ର ଆସେ ।
ହଁ, ହ ସେଇଠି ପାଖରେ ଗୁଣପୁର ବି ଥିଲା ନା ।ଗୁଣପୁର ବି ମାନେ ମୋର ସ୍କୁଲିଙ୍ଗଟା ଗୁଣୁପୁରରେ, ମୁଁ ପଢ଼ୁଥିଲି।
ଆଛା।
ସେଇଠି ରଥଯାତ୍ରା। ସେଇଠି ଆମେ ଭାଇ, ଭଉଣୀ ମିଶିକି ମା ମା ବାପା ସେହିତ ଯିବାର ସେଇଠି ବି ଗୋଟେ ଭଲ ଲାଗେ ରଥଯାତ୍ରା ସେଇଠି ଦଶ ରିବରାଜୋଉ ଖାଇବାକୁ ମିଳେ ଚଣା ରାଗ ଚଣା ଦହିବରା ସେ ମାନେ, ଜଗନ୍ନାଥଙ୍କ ଦର୍ଶନ ହେଇ ସାରିଲା ପରେ ସେଇଠି ଦହିବରା ବାବା ଆମର ଦହିବରା ଖୁଆଇବାର ଆମକୁ ଏଇଥର ଦହିବାର ଓଡେ ଖାଇବାର ଓଡେ ଅଲଗା ମଜା।
ହୁଁ ହୁଁ
ଦହିବାର ଚଣା ସେ ମାନେ କୁହନ୍ତି ନା ଜଗନ୍ନାଥଙ୍କ ଦର୍ଶନ ପରେ ଚଣା ଖାଇବାର ଅଛି ନହେଲେ ମା ହେଇଯିବେ
ଆଚ୍ଛା।
ହଁ ଚଣା ଖାଉଥିଲୁ। ସେ କେତେ ସାରା ମୀନା ବୋଜାର ମିନା ବଜାର ଜିନିଷ ଗୁଡା ବିଭିନ୍ନ ପ୍ରକାର ଖେଳଣା ଗୁଡାକ ଆସିବାର
ହୁଁ ହୁଁ।
ଭଲଥିଲା ଏବେ ତ ଆଜି କାଲି ଆଉ ସେ ପୁରା ସେ ଖୁସି ଆଉ ନହିଁ ବୋଲିଲ ଲାଗୁଛି ବଡ ହେଇଗଲଣି । ରଥଯାତ୍ରା ଆସୁଥିଲା ମାନେ ସେ ଝିପରି ଝିପରି ବର୍ଷା ପଡିବ ବର୍ଷା ଲାଗିଥିବ ସେ ବର୍ଷାରେ ରଥ ଟଣା ହଉଥିବ।
ହୁଁ ହୁଁ।
ଫରଣ ପଳେଇ ଆଇଥିବ
ହୁଁ ହୁଁ।
ହଁ ସେ ତାର ଗୋଟେ ମଜା ନିଆରା । ଆଉ ଏବେ କେମିତି ବର୍ଷା ବର୍ଷି ହଉଛି ସେଇଠି?
ଖ ସମୁଦାୟରେ ବର୍ଷା ହେଇଥିଲା । ବହୁତ ଜୋର ସେ ବର୍ଷା ହେଲା।
ଆଚ୍ଛା।
ସେ ପିଲାଟି କାମ ବୋଧେ ରହିଯାଇଛି?
ଖାଲି ରଥ କାମ ମାନେ ସରିିନି ନା ନା ଚାଲିଛିି ଏମିତି?
ଚାଲିଚି ଚାଲିଚି
ସେ ମାନେ ସେ ଯୋଉ ଇଏ ଗୁଡାକ ବି ଲଗେଇବେ ନା? ପେଣ୍ଟ ମରା ଆବ ନା ପେଣ୍ଟ
ତ ଚାଲିଛି ଖାଲି କାଠ କଟାକଟି ଚାଲିଛି ମାନେ ରଥ ମାନେ ମୈତ୍ରୀ ମିତି ଚକ ପକ ଲାଗେ ଛୋଟା ଲେଖି ଛକ ଲାଗେ ତାପରେ ଏଇଟା ଲାଗେ ସେ ସବୁ ଚାଲିଛି ପରେ ପାରେ ଲାଗେ ସେ ଲାଗେ ମାନେ
ହଁ ତ ମାନେ ଆଗୁରୁ ସେ ଯୋ ପେ ପେଟବ କା ଠ ଉୁଡାକର ମାନେ ଥିଲା ନା
ହଁ ସେ ଯାକ ମାନେ ପୁରର୍ନା କାଠ କୁ ସେମାନେ ପ୍ଲସ ବଟ ମାନେ ନିଉ ଜବ ସେଇ ନିଉପ୍ଲସ କରିବେ। ଆଉ ବଳକା ଟା ଗମେଣ୍ଟ ତରଫ ରୁ ଆସେ
ଆଚ୍ଛା। ସେଟା ଭଲ ଲାଗିବ କେତେ ପ୍ରକାର ସେ ଇଏରେ ଆ କଣ ସେଟା ଯୋଉ କଣ ଗୋଟେ ମିଠା କୁହନ୍ତି? ମଥୁରା କେକ୍ ମଥୁରା କେକ୍।
ହୁଁ ହୁଁ ହୁଁ।
ମଥୁରା କେକ୍ ଆଉ କଣ ଆରିସା ମାଲ ୱା ହଁ ଏଇଗୁଡାକ ଭଲ ମିଳେ ସେତେବେଳେ ମାନେ ବଢିଆ ଷ୍ଟଲ ବସେ ଖାଇବା ପିଇବା ପାଇଁ। ଏଇଗୁଡାକ ବେଶୀ ସେଲ ହୁଏ। ମାଲପୁଆ ଓ ମଥୁରା କେକ୍ ଟା ବହୁତ ସେଲ ହୁଏ। ଲୋକ ପସନ୍ଦ କରନ୍ତି ନା।
ହୁଁ।
ଭାବୁଛି ଏ ବର୍ଷ ଯିବି ଟିକେ ବୋଲି ଭାବୁଛି ଯେ କେ ଜାଣି କଣ ହବ, ଦେଖିବା।
ଠିକ୍ ଅଛି।
ଆଉ ଏବେ କଣ ସେ ମୀନା ବଜାରରେ ଏବେ ବସିଲାଣି ନା ନା ଯାତ୍ରା ବେଳକୁ ହିଁ ବସିବ? ଅଛି ସେଇଠି କଲେଜ୍ ଗ୍ରାଉ କଲେଜ୍ ଗ୍ରା ଏସ୍ କେ ସି ଜି କଲେଜ ପାଖରେ ହିଁ ବସେ ନା?
ହଁ କଲେଜ୍ ପାଖରେ ବସେ। ଏସ୍ କି ସିଜ୍ କଲେଜ୍ ମାନେ ଠାକୁରାଣୀ ମନ୍ଦିରରୁ ଷ୍ଟାର୍ଟ୍ କରି ଏସ୍ କି ସିଜ୍ କଲେଜ୍।
ହଁ ହଁ- ହଁ। ହଁ ଠାକୁରାଣୀ ମନ୍ଦିରୁ ଇଏ ପର୍ଯ୍ୟନ୍ତ। ହୁଁହୁଁ ଏ ବସୁଚି ଆଉ ଏବେ ଆଜି କାଲି ହେଲେ। ଆଉ-ଆଉ କଣ ଆଗ ବର୍ଷ କଣ ହେଇଥିଲା ଗତ ବର୍ଷ କଣ କଣ କୋଉ ପ୍ରକାରର? ଷ୍ଟଲ୍ ବସିଥିଲା କଣ?
ଷ୍ଟଲ୍ ନୂଆ କିଛି ନା ସେଇ ପୁରୁଣା ଖେଳଣ ଜିନିଷ ଅ ଯୋ ଆଇଟମ୍ ଯାକ ବ୍ୟାଗ
ହୁଁ।
ଏମିତି କୁଣ୍ଡେଇଫୁଣ୍ଡେଇରାକ ମାଟିରେ ତିଆରି କୁଣ୍ଡେଇଫୁଣ୍ଡେଇରାକ। ବସିନି ନା? ଆଉ ତା ସହିତ ଖାଇବା ଷ୍ଟଲ୍ ଯାକ ବହୁତ ବସିଥିଲା।
ହଁ ଖାଇବା ଷ୍ଟଲରେ ସେ କଣ ଠୁଙ୍କାପୁରିର ସେଇଟା ବି ଅଛି?
ହଁ ଠୁଙ୍କାପୁରି ଆସେ ଚାଟ୍ ଆସେ ଚାଉମିନ୍ ଆସେ। ସେମାନେ ସବୁ ସବୁ କଟକ ସାଇଡ଼ରେ ସେମାନେ ଯାକ ଆସେ ଷ୍ଟଲ୍ ପକାଏ ।
ହଁ ଆଛା। ସାଇଡର କିନ୍ତୁ ଏଇ ଯୋଉ ମଥୁରା କେକରି ଏଇଟା ମାଲପୁଆ ହିଁ ବହୁତ ଖାଆନ୍ତି ମୁଁ ଜାଣିବାରେ ମାନେ ଚାଟଫାଟ୍ ବି ମାନେ ଏଇଗୁଡା ହୁଏ ଯେ ମାଲପୁଆ ଆଉ ମଥୁରା କେକଟା ସେତେବେଳେ ବହୁତ ଫେମସ୍ ଖାଇବା ପାଇଁ।
ହୁଁ -ହୁଁ।
ଏଇଠି ଏ ସେଦିନ ରଥଯାତ୍ରା ଦିନ। ରଥ ଟଣା ହେବ ବଡ ମାନେ ସେଇଟା ବଡଦାଣ୍ଡ କହୁଛନ୍ତି ନା?
ହଁ ବଡଦାଣ୍ଡ, ଆମେ ଇଂରାଜୀରେ ସେମିତି ଓଡିଆରେ ବଡଦାଣ୍ଡ କୁହନ୍ତି।
ହଁ। ସେଠୁ ରଜାଙ୍କ ମାନେ ଜଗନ୍ନାଥ ମନ୍ଦିରରେ ତ ରଥଗୁଡା ଟଣା ହବ? କଲେଜ ଗ୍ରାଉଣ୍ଡ୍ ପାଖରେ ଯୋଉ ଅଛି ସେଇଠି ମାଉସୀମା ମନ୍ଦିରଟା।
ହଁ ସେ ମାଉସୀମା
କଲେଜ ଗ୍ରାଉଣ୍ଡ୍ ନାଇଁ କଲେଜ ଗ୍ରାଉଣ୍ଡ୍ ତ ଭିତରେ ଅଛି ବାହାରେ କଲେଜ ପାଖ
ହଁ ସେଇ ମାନେ ଅଟୋଷ୍ଟାଣ୍ଡଟା ଆକ୍ଚୁଆଲି ସେ ଆଗରେ କଣ ହୁଏ ନା ଅଟୋ ଷ୍ଟାଣ୍ଡ୍ ସେଟାକୁ ଟିକେ ରଥଯାତ୍ରା ପାଇଁ ବୋଲିକି ଗମେଣ୍ଟ୍ ମ୍ୟୁନିସିପାଲଟି ତରଫରୁ ସବୁ ପ୍ଲେନ୍ କରା ହେଇକି ସେ ଜାଗା ପୁରା ଏବେ ଇଏ କରା ହେଇଛି, ରଥ ରଖିବା ପାଇଁ ଜାଗା କରା ହେଇଛି।
ହଁ ଆଚ୍ଛା। ଆଗରୁ ବି ସେଇଠି ହିଁ ହଉଥିଲା ରଥଯାତ୍ରା ଯେ ଚେଞ୍ଜ୍ କିଛି ହଉନଥିଲା ଏଇ ଯୋଉ ପଲିଶ୍ରୀ ମେଳା ଗଜପତି ଉତ୍ସବ ହିଁ କଲେଜ ଗ୍ରାଉଣ୍ଡରେ କେବେ ହେଉଥିଲା କେବେ ଷ୍ଟାଡିୟମରେ ହଉଥିଲା। ଜଗ ରଥଯାତ୍ରାଟା ତ ସେଇଠି ହୁଏ।
ହୁଁ ହୁଁ
ହଁ ହଉ ତାହେଲେ ମୁଁ ରଖୁଛି, ପରେ କଲ୍ କରିବି ଠିକ ଅଛି।